ହେଲୋ ହଁ ମ୍ୟାଡ଼ାମ ନମସ୍କାର।।
ଆଜ୍ଞା ନମସ୍କାର।
କଣ କରୁଥିଲେ ମ୍ୟାଡ଼ାମ? ହଁ ହଁ।
ଅ ହ। ଆଉ।
ଆଉ ଆଉ। ଖାଇବା ପିଇବା ସରିଲାଣି ବୋଧେ ଆପଣଙ୍କର ନାଇଁ କି।
ଲଞ୍ଚ ତ ହେଇନି। ବ୍ରେକଫାଷ୍ଟ ସରିଲାଣି ସାରିକି ରୋଷେଇବାସ ସବୁ ସରିକିରି ବସିଛୁ ଆଉ। ଆଉ ଆପଣ ପଚାରିବାଟା ସେଥିଲାଗି। ଏଇ ଯୋଉ ଙ ପୁଅ ପାଇଁ ଯୋଉ ଛତ୍ ତୁଅ ବନାନ୍ତି। ତି ଘରେ ଯଉଟା ଦିଅନ୍ତି ସେଇଟା ମୁଁ ଦେଖିଥିଲି ଆପଣ ଭଲ ବନାନ୍ତି ତ କଣ କଣ ସବୁ ପକାନ୍ତି ମତେ ଟିକେ ସେ ବିଷୟରେ କହିବେ ପରା ମୁଁ ଡିଟ୍ ଟେଲସ୍ ରେ କହିବ।
ହଁ ହଁ ହଁ ହଁ ମୁଁ କହିଲି ଆମର ଚୁଡ଼ା ପଡେ ଆଉ
ଧର ଆମେ ଗୋଟେ କେଜିର ତ କରିବା ହଁ ତ ଚୁଡା ଗୋଟ୍ ଟିକ୍ ଅଛି। ହଁ ନାଇଁ ନାଇଁ ଚୁଡା ଯଦି ଗୋଟେ କେଜି ତାଧେରେ ଆଉ କଣ କଣ କେତେ ର ମପ?
ଅହୋ ଚୁଡା ଗୋଟେ କେଜି ନେଲେ ଆପଣ କାଜୁ ପଚାଶ ନେବେ ଶ ଆଉ ଆଲମଣ୍ଡ ପଚ୍ ପଚାଶ ନେବେ। ଆଉ ଆମର ଯୋଉ ପଡୁଛି ହ ମଖନା ବି ଟିକେ ନେଇପାରିବେ ଯଦି ଥିବ। ଆଉ ବୁଟ ଡାଲି ସେଇ ପଚାଶ କି ଶହେ ନେଇଯିବେ। ଆ ହଁ ଆଉ ଚାଉଳ? ଟିକେ ନେବେ ଚାଉଳ। ଆଉ କଣ ସମ ବି ସେଇ ଶହେ କି ଦେଢ଼ଶ ଭଳିଆ ନେଇ କରିବେ ଆଉ ଓ ଆଉ କଣ ପଡେ? ସେମତି ଟିକେ ତାକ୍ ଭଲସେ ପୁରା ଭାଜି ବ। ବାଦାମ ହଁ ଚିନା ବାଦାମ। ବାଦାମ୍ ବି ପକାଏ। ସିଏ ବି ପଚାଶ ଶହେ ପକେଇଲେ ଚଳିବ। ନା ନା ମୁଗ ଡାଲି ପକ୍ ନାହିଁ ଖାଲି ବୁଟ ଡାଲି ପକାଉ ହଁ ସୋଲା ତ ସିଏ ଆଉ ହଁ ସେଇଆ ପ କିଏ କିଏ ଭଲସେ ପୁରା ଭାଜି ଭୁଜି ଦେଇକି। କି ଆମେ କଣ କରୁ କି ଆମର ରୁଉ ଏଇଠି ସବୁ ବାଦାମ ହେଲା। ଲା କି କା ଜୁ ହେଲା ଆଲମଣ୍ଡ ହେ ହେଲା ତାକୁ ଘରେ ଗ୍ରାଇଁ ଣ୍ଡିଙ୍ଗ ଟିକେ ଦରଦର ଗ୍ରାଇଣ୍ଡିଙ୍ଗ କରିକି ତାକୁ ମିଶେଇ ମାସେଇ ଦେଇକି ପଠେଇ ଦୋଉ। କାହିଁକି ନା ସେଠି ଆମର ଟିକେ ଟିକେ ହଁ ଯିଏ କୁଟିକି ଦିଅ ତି ବାହାରୁ ତ ଆମେ କୁ ତୋ ନେଇକି ଟିକେ ଏମାଉଣ୍ଟ ଅଧିକା ଥିଲେ। ଆଉ ଏମାଉଣ୍ଟ ଟିକେ କମ ଥିଲେ
ଘରେ କି ଗ୍ରାଇଣ୍ଡରରେ ହଁ ଏଇ ଯୋଉ କାଜୁ ହେରିକା ଟିକେ ଦର ଦରଦର ଖଣ୍ଡ କାଇଁ କରିଦିଅନ୍ତି?
କାହିଁକିନା ଆମର ଯୋଉ
ହାଲୋ।
ଆଗ୍ ହଁ ଆ ମୁଁ ଟିକେ କୋହୁଥିଲି କି ଯୋଉ ଆମର ର ସେ ଅଦ ଖଣ୍ଡ ଖଣ୍ଡ କରିଦେଇକି ଆମର ଯୋଉ ବାହାରକୁ ଯେତେବେଳେ ଯାଏ କୁ କୁଟା ହବାକୁ ସେ କୁହନ୍ତି କି ଏଇ ଭଲସେ ମାନେ ଆମର କଣ କାଜୁ ପିସ୍ତା ହେଲା ତେ ମାନେ ଇଏ ହେଲା ତା ଥୀରେ ଟିକେ ତେଲ ଅଂଶ ଥାଏ ନାଁ? ତ ସେଇଗୁଡା ତାଙ୍କ ମେସିନ୍ ରୁ ଲାଗେ ଗି ଯାଏ ଭଲସେ କୁଟି ହୁଏନି। ଆଉ ଯୋଉ ଦର୍ଦର୍ ବଅ କଟା କରିକି ଗ୍ରାଇଣ୍ଡିଙ୍ଗ କରିକି ଆମେ ଦେଇଦେଲୁ ସେ
ହଁ ମାନେ ତାର ଚୁଡା ଆଉ ଗହମ ତ ଆକୁ ଭାଜିଲେ ଅ ଆ ସଂଖ ସେ ଯୋଉ ଆଲମଣ୍ଡ ଆଉ କାଜୁ
ହଁ ତାକୁ ବି ହଁ ହଁ ଦରଦର ଖଣ୍ଡା କରିକି ମିଶେଇ ଦଉ। ମିଶେଇଦେଲେ ସେ ମେସିନ ରେ କୁଟିଛି ସେ ଟେ ଭଲସେ କୁଟିଯା ଆଉ ଯଦି ତେଲଟ ଟା ଲା କେ ଆଉ ଯଦି ଘରେ ସେମିତି କରିଆକୁ ହେଲୁ ସେ ଟିକେ ଯୋଉ ପକେଇକି ଆଉ ସିଏ ବି ଘରେ ବି ସେ ଗ୍ରାଇଣ୍ଡିଙ୍ଗ କଲେ ସିଏ ବି ଟିକେ ଟିକେ ଲାଗିଯାଏ। ବାକି ଏ ଯୋଉ ଆମର ଚାଲୁଣି ସାହାଯ୍ୟରେ ତା
ହଁ ନାଇଁ ଯଦି ଖାଲି ସେଗୁଡା କରିବେ ଲାଗିଯିବ। ଚୁଡା ସାଙ୍ଗରେ ମିଶେଇ ଦେଲେ ଅଳ୍ପ ଅଳ୍ପ କରିକି ଗ୍ରାଇଣ୍ଡିଂ କଲେ ଲାଗେନି ଆଚ୍ଛା ଆପଣ କେତେ ଦିନ ପାଇଁ କର ଯୋଉ କରନ୍ତି ଧର କେତେ ବନାନ୍ତି ଆପଣ?
ଆମର ସେଇ ଦୁଇ ମାସ ଭଳିଆ ପାଇଁ ବନେଇକି ରଖିଦଉ ଆଉ।
ଦୁଇ କେଜି ଖଣ୍ଡେ
ହଁ ଦି ତିନି କେଜି ଆମେ ବନେଇ ଦଉ ଏକାଥରେ। ସେଇ ଦୁଇ ମାସ ବା ଅଢେଇ ମାସ ପଳାଏ ଆମର ଆଉ ନାଇଁ ନାଇଁ କିଛି ଖରାପ ହୁଏନି। କରୁ ଯେତିକି ଆମର ଆଉ ଛୋଟ ଡଭା ନଉ ଯେତିକି ଖାଇବୁ ଯେ ତିକି ଦିନ ଖାଇଆର ଡଭା ଫୁଲ କରି ରଖିଦଉ ଆଉ ଜରିରେ ବିନା ଏଆର ଦେଇକି ନା ବାନ୍ଧି କିରି ଆମେ ସବୁ ଯେମତି ଖରାପ ହବନି କି ପବନ ବାଜିଲେ ସିନା ସେ ଜିନିଷଟା ଖରାପ ହବ ବାହାର ପ ବନେଇଆ
ଯା ଗୋଟେ ବଡ କଣ୍ଟେନରେ ରଖିଲେ। ଖରାପଇଯିବ ବଟ ଡବାରେ ଗୋଟ ପୁରଇ ଦେଲେ।
ନାଇଁ ଆମେ ସେମିତି ରଖୁନା ମୁ ଜାଣିନି ଖରାପ ହବ କି ଭଲ ହବ। କିନ୍ତୁ ଆମ ମା ଯେମତି ଡଭାରେ ପୁରେଇଲେ ଆଉ ଅଧା ଥୋଇଦେଲେ।
ଓହୋ ଓହୋ ସେଠୁ ପୁଣି ଯେତେ ଖାଇବା କେତେବେଳେ କାଢନ୍ତି। ସେଟା ଅପ୍ଟୁ ଆପଣଙ୍କ ଦି ମାସ ଆପଣଙ୍କର ପଳାଏ। ଆଉ ତାଦେହରେ ଲୁଣା କି ଚିନି ଏସବୁ କିଛି ପକାନ୍ତି।
ନା ନା ନା ପକଉନା ଯେ ଆମ ଛୋଟ ପୁଅ
ହୁଁ।
ଚିନି ଟିକେ ବେଶ ସେ ଆମେ ଦଉନାକି ଏହଚିନି ବିଲକୁଲ ପକଉନ କାଁ କୁର୍ମି ଫୁର୍ମି ହେଇଯିବ ସେ ସେଇଥିପାଇଁ ପାଇଁ ତାକୁ ଆମେ ଦଉନା ଆ ଲୁଣ ବି ସେମିତି ପକେଇବାକୁ ଭଲ ଲାଗେନି କାଇବାକୁୁ ଆମେ ଟିକେ ପ୍ରୋଟିନ୍ ମିଶେଇ ଦେଖି ହେବେ ତାକୁ
ହୁଁ ହୁଁ ହୁଁ ହୁଁ ନାଞ୍ଚ ଆ ଯିଏ ଚୁ ଲୁଣ, ଚିନି ଖାଇବେ ଚ ସହଜରେ ପକେଇକିରି ଖାଇପାରିବେ। ହଁ ଏକାଥରେ ପକେଇକି ଗ୍ରାଇଣ୍ଡିଙ୍ଗ କରିଦେବେ ଲୁଣ, ଚିନି ଟା ମିଶେଇକି ରଖିଦେବେ ଆଉ
ଆଜ୍ଞା ତାପରେ ଯେ ସେଇ ଖାଇବାକୁ ତାର। ସ ହଠାତ ମାଗିଲା ଖାଇବାକୁ ଛତୁଆ ଅଛି ସେ ତାର ଚିନି ତାର ପକେଇକି ଖାଇବ ଆଉ ହଁ ହଁ।
ପେଇକି ତା ଦେହରେ ଯଦି ଦହିକି ଯାହା ପକେଇକି ଖାଇବେ ଯଦି ଚାହିଁବେ ହଁ ଅମୁଲ ପକେଇକି ଖାଇବେ ଖାଇପାରିବେ। ଆଞା ଭଲ ଜିନିଷଟା ଏଟା ଗୋଟେ ହେଲଦି ଜିନିଷଟା ନାଇଁ ମୁଁ ଗହମ ଟାକୁ ଆଜ୍ ଯାଙ୍କେ ଦେଇନି କାହିଁକ ନା ମୁଁ ଘରେ ତ ବନାଏ କାଁଇକି ନା ମୁ ପାଖରେ ନାହିଁ କିଛି କଳକୁ କୁଟିବା ପାଇଁ ନାହିଁ ଘରେ ହିଁ ବନାଏ ଆଉ। ସେଇ ଗୋଟେ ଡବାରେ ଫୁଲ ହେଲା ଭଳିଆ ଦର ଗୋଟେ କେଜି ସବୁ ମିଶି ମାସିକିରି ଯୋ ଛୋଟ ତଡ଼ା ହେଇଯାଏ ଗୋଟେ ଗୋଟେ ବଡ ଡବାରେ ଫୁଲ ହେଲା ଭଳିଆ କରେ ସିଏ ବି ମାସେ ପଳାଏ ମାସେ ପରେ ପୁଣି ହୁଏ। ଆଉ ସେଇଟାରେ ମୁଁ ଗଣ ଗହମ ଦେଇନି କଣ ମୁଁ ଗହମଟାକୁ ଦେଇପାରିଲିନି ଛୁଆବେେଳୁ ଦେର ଚଳ ହେଇଥାନ୍ତା ମୋର ଯେହେତୁ ତୁ ଗହ ଟା ଡାଇଜେସନ୍ ହୁଏନି। ମୋ ଛଥି ପଡେ ତ ମୁଁ ଭାବିଲି ଗୋଧେ ପିଲାର ହବନି କି କିଏ ଏଇଆ ହେଇକି ହେଇ୍ଞା ନ କରିକି ଗହମ ଦେଲିନି ବାକି ଚୁଡରେ ଆଉ ସବୁ ଜିନିଷ ତ ମୁ ଦିଏ।
ହ ନାଇଁ ଆମେ ଆମ ପିଲାର ପିଲା ବେଳୁ ଗହମ ଟା
ହଁ ନାଇଁ ଗମଟା ରୁଟିରେ ଚଳିଲା ରୁଟିରେ ଚଳେଇ ଦେେଲି ରୁଟି ଖାଇଲା ନା ନାଇଁ ପୁଣି ଆଉ ମୁଁ କିନ୍ତୁ ଏଇଟା ଦେଇପାରିଲିନି ଆଉ ବାକି ସବୁ ଜିନିଷ ମୁଁ ଦେଇଦିଏ ଚୁଡା ରେ ଚୁଡା ହେଲା ତା ସାଙ୍ଗରେ ବୁଟ ଯେମିତି ଆପଣ କହିଲେ ବୁଟ ଡାଲି ଡାଲିଟା ଦେଇଦେଲେ ସୁବିଧା। କାହିଁକିନା ବୁଟ କଳା ବୁଟ ଟା ଆଣି ଚୋପା ରହିବ ସେଟା ଟିକେ ଖାଇବା ଭଲ ହବନି ବୁଟ ଆଉ ମଖାନା ଆଲମଣ୍ଡ ଆଉ କାଜୁ ଚିନାବାଦାମ ମୁଗ ଡାଲି ଟିକେ ପକେଇବା ଆସି ପାଇଁ ମୁଁ ଟିକେ ମୋ ଗଡାଲି ପକେଇ ଦିଏ। ଚାଉଳ ଅଳ୍ପ ମୁଠା ଦି ମୁଠା ଏମିତି ସବୁକୁ ମୁ ପ୍ଲେବର ଆସ ସିବ ବୋଲି ଯେହେତୁ ଟିକେ ପିଲ ହେଇଗଲାଣି ବାସ୍ନା ଟିକେ ଖୋଜିବ ଗୁଜୁରାତି ମଞ୍ଜି କି କାଢିକି ତାାର ଗ୍ରାଇଣ୍ଂ କରିଦିଏ। ଆଉ ଲୁଣ ଟିକେ। ଚିନି ଟିକେ ପକେଇକିରି ଗ୍ରାଇଣ୍ଡିଙ୍ଗ କରି ଥୋଇଦିଏ। ଆଉ। ତା ଦେହରେ ସେ କ୍ଷୀର ତ ଖାଏନି ଥଣ୍ଡା ସକାଶେ।
ଆପଣ କେବେ ବାହାର ଛତୁଆ ଦେଇଛନ୍ତି କିଣିକି।
ହଁ ବାହାର ଛତୁଆ ଯେତେବେଳେ ପିଲା ଟିକେ ବଡ ହେଇଗଲା। ଖାଇଲାନି ମୁଁ ଟିକେ ଆଣି ରଖିଥାଏ ଯଦି ମୋ ପାଖରେ ନ କେତେବେଳେ ମୁଁ କରିନଥାଏ ମୋର ବ ଅସୁବିଧା ହେଇଥାଏ କିଛି କରିନଥାଏ ସେତେବେଳେ ବାହାର ପ୍ୟାକେଟ ଛତୁଆ ଟାକୁ ମୁଁ ରଖିଥାଏ ଆଉ ଦେଇଦିଏ। ଆଉ କିନ୍ତୁ ପ୍ରାୟ ଟାଇ ମୁଁ ବନେଇ କିିରି ଘରେ ବନାଏ। ବହୁତ କି ମୋର ଆଜି ପର୍ଯ୍ୟନ୍ତ ହଁ ନାଇଁ ମୁଁ ଦେଇନଥିଲି ପିଲା ଟିକେ ବଡ ହେଇଗଲା ଯେମତି ଆଉ ସବୁବେଳେ ତ ଛତୁଆ ଖାଉନି। କେତେବେଳେ ଏକା ଖାଉଛି ଆ ପୁରା ବନେଇକି ରଖିଲେ ଖରାପ ହେଇଯିବ। ଏତେ ଗୁଡା ଆଉ ଟିକେ ନାକୁ ତ ଆମ ବନେଇ ପାରିବାନି ଚାରିଶହ ପାଞ୍ଚଶହ ଗ୍ରାମ ର ଛ ତ ବନେଇ ପାରିବା କି? ଆଉ ସବୁବେଳେ ଖାଉନ ନଷ ତ ହେଇଯାଉଛି ତ ମୁଁ ସେଥିପାଇଁ ଅଲଗା ଖା ଜଳଖିଆ ଖାଇଲାଣି ନା। ବାହାର ଜଳିଖିଆ ଆଉ ସେଥିପାଇଁ ମୁଁ ଓ ଗୋଟେ ପ୍ୟାକେଟ କିଣିକି ରଖିଥାଏ ଆଜି କେତେବେଳେ ଟିକେ ଯଦି ଇଚ୍ଛା କଲା। ମୁଁ ତାକୁ ଗୋଳେଇକି ବି ଦେଇଦିଏ। ଆଉ କିନ୍ତୁ ନାଇଁ। ମତେ ଘରେ ଯୋଉଟାଁ ମୁଁ କରିଥାଏ ମତେ ସେଥିରେ ଶାନ୍ତି ଲାଗେ ମ ତେ ନିଜେ ଭଲ ଲାଗେ। ମତେ ବାସ୍ନା ହୁଏ ମୁଁ ବେଳେ ବେଳେ ଚାହିଁଲେ ବି ସେଥିରୁ ଖାଇଦିଏ। ଆଉ କିନ୍ତୁ ମ ସେଇଟା ଭଲ ଲାଗେ ବାହାରଟାକୁ ଅ
ହ ଛତୁଆଟା ବି ଭାରି ଭଲ ଜିନିଷ ନା ଆମେ ସକାଳୁ ଏଗୁରା କିଛି ଜଳିଖିଆ ଆମେ ବନେଇ ପାରି
ହଁ ଆଉ ମୁଁ ଆଜ୍ଞା ମୁଁ ଘର ଛତୁଆରେ ମାଣ୍ଡିଆ ଗୁଣ୍ଡ ଟିକେ ଯୋଉ ମାଣ୍ଡ ଣ୍ଡିଆ ଗୁଣ୍ଡ ମିଳୁଚି। ଚି ମୁଁ ତାକୁ ଆଣି କି ବନେଇକି ମିସ୍ ରଖିଦେଇ ଥାଏ କେହି ଜାନିପାରନ୍ତିନି ଟିକେ ଓଡସ ମିଶେଇ ଦେଇଥାଏ। ଆଉ ପୁଅ ଜାଣି ପାରେନି କି ନାଇଁ ହଁ ଏଇଟା ମିଶିଛି କିଛି। ଗୁଣ୍ଡ ତ ପୁରା ନର ପାଲିସ ପାଲିସ ହେ କି ମୁଁ ମାଣ୍ଡିଆ ଟାକୁ ତ କଣ ଭାଜେନି ଆଉ କିଛି, ମାଣ୍ଡିଆ ଟାକୁ ମାନେ ଆଉ ଓଟ୍ସ ଟାକୁ ମୁଁ ଟିକେ ଭାଜିକି ଉଷୁମ କରିକି ଗ୍ରାଇଣ୍ଡିଙ୍ଗ କରିକି ମିଶେଇ ଦିଏ। ଟିକେ ଚଲେଇବି କାଇନା ଓନସ୍ ଟିକେ ଚୋପା ଥାଏ ନା ଲାଗିବ ତଣ୍ଟିରେ ସେଠୁ ହଁ ମୁଁ ତାକୁ ଭାଜିକି ଚଲେଇ ଦେଇକିରି ତାକୁ ଗ୍ରାଇଣ୍ଡି କି ମୁଁ ସେଟା ମିଶେଇ ଦିଏ।
ଓହୋ ହିଁ ମାଣ୍ଡିଆ ଗୁରା ତ ଗୁଣ୍ଡ ହେଇଗି ଆସୁଚି ଆଉ ହଁ ହଁ।
ମୁଁ କଲେ କିିଲେ କଲେ ତାଦେରେ କେତେ ଶହେ ଶହେ ଦେଢଶ ଗ୍ରାମ ର ମିଶେଇ ଦେଲେ। ଆଉ କଣ ଜଣା ପଡିବ ଏତିକି। ଆପେଟୁ ଗଲା ଆସୁଦା ଆରେଟ୍ ତ ଏ ଛୁଆ ଖାଉନାହାନ୍ତି ଆଜି ଖାଇଆ ଭଲ ପାଉନାହାନ୍ତି ତ ମୁଁ ତାକୁ ସେଇ ଛତ ପ୍ରଦିଆରେ ମିସେଇ କି ଦେଇଦିଏ।
ହଁ ହଁ ହଁ ମୁଁ ବହୁତ ଭଲ ହଁ। ବାହାର ବି ବାହାର ଛୁଆ ଲୋଜିନିଷ ଗୁଡାକ ବି ଛୁଆ ମାନଙ୍କୁ ଦବାଟ ବି ଭଲ ଜିନିଷ ନୁହଁ।
କୋଉଠି ହୋଉଚି? କହୁଛନ୍ତି ସିନା ନାଁ ଦେଇ ଦଉଛନ୍ତି ବ୍ରାଣ୍ଡେ ଅ ସବୁ ମିଶିଛି କୋଉଠି ସେଇୟା। ତାପରେ ଚିନି ଯୋଉ ପରିମାଣରେ ଆସୁଚି ସେ ବହୁତ ମିଠା।
ବହୁତ୍ ମିଠା ହଁ ବହୁତ୍ ମିଠା ଆଉ ତାପରେ ଆମେ ବି ଦେଖୁନେ କଣ ସେମାନେ ପକଉଚନ୍ତି। ନ ପକଉଚନ୍ତି କେମିତି ବନଉଚନ୍ତି ଘାଇ
ହଁ କଇ ଦଉଛନ୍ତି ସିନା ଏ ଛତୁଆ ସେ ଛତୁଆ ଏତେ ଡ୍ରାଇ ଫ୍ରୁଟ ବି ସିଏ ଏତେ ଇଏ ମିଶ୍ ଚି କିନ୍ତୁ ସତ କି ମିଛ ତ କିଏ ଜାଣିଲା ଆଉ ଖାଲି ଟିକେ ଏଇଥିପାଇଁ ରଖିଥାଏ ଅଳସୁଆ ପଣରୁ ଆଜି ଯଦି ନାହିଁ ସରିଯାଇଛି ମୁଁ ସେଥିାଇଁ ଟିକେ ରଖିଥାଏ ଯଦି ବନେଇ ନଥାଏ।
ଆଜ୍ଞା ନା କି ଛୋଟ ଛୁଆ ମାନଙ୍କୁ ନ ଡାଇରେକ୍ଟ ମାଣ୍ଡିଆ ଦେଲେ ବି ବଢିଆ ସେମାନେ ଖାଆନ୍ତି। ପସନ୍ଦ କରନ୍ତିନି। କିନ୍ତୁ ଦବା ଟା ବି ବହୁତ୍ ବଡିଆ କି ପେଟ ଥଣ୍ଡା ରହିବ ସେମିତି କିଛି ହବନି। ଗ୍ରେନ୍ କ୍ରୋଥ ଡଭେଲପମେନ୍ଦି।
ହଁ ହୁଁ- ନଲେ ମାଣ୍ଡିଆରେ ଚିଲା କରିକି ହେଲା କି କଣ ମୁଁ ନାଁ ବେଳେ ବଳେ ଚକୁଳି ଆଣରେ, ଦି ଚାମଚି ତିମ ତିନି ଚାମଚି ଗୁଣ୍ଡ ପକେଇ ଦିଏ। ଯଦି ମୁଁ କେତେବେଳେ କରିଆରଶ୍। ଥାଏ ମୁଁ ପକେଇ ଦିଏ ଏମ୍ ଟିକେ ଆଗରୁ ଗୋଳେଇକି ରଖିଦେଇଥାଏ ଆଉ ସେଟାକୁ କରିକି କିବ୍। ଦିଏ ବେଳେ ବେଳେ ମୁଁ ଖାଏ ନହେଲେ ଦେଖେ ତିକେ କାହାକୁ ଦେଲି।
ଆଜ୍ଞା ହଁ ହଁ ଭଲଅ ଜିନିଷ ବି ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା କଥା ହଉଚୁ ଆଉ ହଁ।